ହ୍ୟାଲୋ।
ହ୍ୟାଲୋ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ମୁଁ ଭଲ ଅଛି। ଟିକେ ଟିକେ ଚଳିବ। ଟିକେ ଟିକେ ଦେହ ଖରାପ ହଉଛି।
ହଁ ଦେହ ଖରାପ କଣ ଏମିତି? ମଣିଷର ତ ସେଇଟା ମାନେ ଆଜି ଭଲ କାଲି ଖରାପ, କାଲି ଭଲ ଆଜି ଖରାପ ସେଇଟା ତ ରହିଛି ଆଉ। ହୁଁ ସେଇଟା ତ ତା ପରେ ଉଁ ସେଇଟା ସିଜିନ୍ ଉପରେ ବି ଡିପେଣ୍ଡ ସେଇଟା ମାନେ କେମିତି ହୁଏ।
ହଁ ସେଇଟା ପରା। ଏବେ ସେମିତି ଚାଲିଛି ନା। ମାନେ କେତେବେଳେ ବର୍ଷା ହେଇଯାଉଛି, କେତେବେଳେ ଜୋରରେ ଖରା ହେଇଯାଉଛି।
ଆଜି ବି ମାନେ ଫୁଲବାଣୀରେ ଆଜି ବି ମାନେ ବର୍ଷା ବହୁତ ହେଇଛି। ମାନେ ହଠାତ୍ କୁ ଦେଖ ଦିନ ସାରା ଖରା ପୁରା ଟାଣ ଖରା ହଉଛି ତା ପରେ ହଠାତ୍ କୁ ଉପରଓଳି ଟାଇମରେ ବର୍ଷା ବି ହେଇଯାଉଛି। ମାନେ କିଛି କହିହଉନି ହଠାତ୍ କୁୁ ମୌସମ୍ ବଦଳିବା ସହିତ ମାନେ କଣ କି ଦେହ ବି ଖରାପ ହୋଇଯାଏ ନା।
ପ୍ରକାର ହିଁ ନାହିଁ।
ହୁଁ ମାନେ ପଟ୍ ମାନେ ଗୋଟେ ଉଁ ଖ ଆଇଦର୍ ଖରା ହେଲେ ତ ଖରା ହବ ନହେଲେ ବର୍ଷା ସେମିତି ନୁହଁ ଖରା ହେଇଯାଇଥିବ କିନ୍ତୁ ହଠାତ୍ ବର୍ଷା ହେଇଯିବ। ମାନେ ଯେତେବେଳେ ୱେଦରଟା ଚେଞ୍ଜ ହେଇଯାଏ, ସେତେବେଳେ କଣ କି ଥଣ୍ଡା ଟିକେ ଦେହକୁ ଧରିଥାଏ ନା।
ହଁ ହଁ ପରା ସେମିତି ହିଁ ହଉଛି। ଖରା ହଉଥିବ ହଉଥିବ ବର୍ଷା ହେଇଯାଉଛି। ସେଥିପାଇଁ ପରା ଟୋଟାଲି ଓଲଟାପାଲଟା ହେଇଯାଉଛି। ସେଇଟା ପୁଣି ଜଲ୍ଦି ଜଲ୍ଦି ହେଇଯାଏ। ମାନେ ଜାଣିପାରିବନି ତମେ ସାଙ୍ଗେ ସାଙ୍ଗେ କେତେବେଳେ ହେଇଯିବ ବର୍ଷା।
ପରିବେଶଟା ବଦଳିଯିବ ନା। ଖରାରୁ ବର୍ଷା ଶୀଘ୍ର ହେଇଯିବ ହଠାତକୁ ମାନେ ସେତେବେଳେ ଟିକେ ଥଣ୍ଡା ଧରିଦିଏ ଆଉ।
ସେଥିପାଇଁ ଆଉ ବର୍ଷା ଋ ତୁଟା ବି ଆସିବାକୁ ଯାଉଛି ନା। ସେଥିପାଇଁ ଟିକେ ଟିକେ ଏଇଟା ଆଗରୁ ମୁଁ ମୁଁ ଆଜି ଖାଇଛି ପଖାଳ ଆଉ ଭଜା। ଆଉ ଏବେ ଟିକେ ଟିଫିନ୍ ଖାଇଲି, ମାନେ ବିସ୍କିଟ୍ ଟିକେ ଖାଇଲି।
ଆଚ୍ଛା ଆଚ୍ଛା ଆଚ୍ଛା। ମୁଁ ବି ଭାତ, ଚିକେନ ଆଜି ଘରେ କାମ ଚାଲିଥିଲା ତ ଭାତ, ଚିକେନ ରୋଷେଇ ହେଇଥିଲା ଖାଇଲୁ ଆଉ।
ଆଚ୍ଛା ଆଚ୍ଛା ବଢିଆ ଆଉ ଚିକେନ୍ ଖାଇଛ।
ହଁ ବାର ଦେଖିକି । ଆଚ୍ଛା ଆଚ୍ଛା ଭଲ। ଆଉ ପାଠପଢା କେମିତି ଚାଲିଛି ତମର?
ପାଠ ପଢ଼ାପଢ଼ି ମୋର ଅଛି ତ ପରୀକ୍ଷା ଆଗକୁ। ସେଥିପାଇଁ ଚାଲିଛି ଟିକେ ଟିକେ। ହଁ ଆଗକୁ ଅଛି। ଆଉ ତମର?
ନା ମୋର ତ ପରୀକ୍ଷା ସରିଲାଣି। ମୋର ହୁଁ ତେଇଶରେ ଥିଲା ମେ ତେଇଶରେ ପରୀକ୍ଷା ଥିଲା। ମୁଁ ଗଲି ଦେଇକି ଆସିଲି ଭୁବନେଶ୍ବ
ଅଁ କେମିତି କଣ ତାହେଲେ ପଡୁଛି?
ନାଇଁ ଏକ୍ଜାମ ଭଲ ପଡୁଛି ଏତେ ବି ଡିଫିକଲ୍ଟ ମାନେ କଷ୍ଟ କିଛି ଆସେନି। ହଁ ଏକ୍ଜାମ ଟିକେ ସହଜ ମାନେ ଯିଏ ପାଠ ପଢାପଢି କରୁଥିବ ତା ପାଇଁ ତ ଅଭିଅସଲି ସହଜ ହବ। ଆଉ ଯିଏ ବିଗ୍ନର ଷ୍ଟୁଡେଣ୍ଟ ଥିବେ ତାଙ୍କ ପାଇଁ ତ ଟିକେ କଷ୍ଟ ହିଁ ହବ ଏଇଟା ନା ଏଇ ରେଗୁଲାର ଯାହାର। ପଢ଼ାପଢ଼ି ଚାଲିଥିବ। ତାହେଲେ ତା ପାଇଁ କିଛି ନାହିଁ ଏତେ ବି ମାନେଡି ମାନେ କଷ୍ଟ ଆସିନି ଏକ୍ଜାମ ରେ ଭଲ ଆସିଥିଲା ପ୍ରାୟ କୋଶ୍ଚିନ୍ ହଁ ଗଣି ତ ବି ଭଲ ଆସିଥିଲା ମାନେ ଗୋଟେ ଦିଟା କୋଶ୍ଚିନ୍ ଟିକେ ଡିଫିକଲ୍ଟ କାଲକୁଲେଟ କୋଶ୍ଚିନ୍ ରହୁଛି।
ହ
ତାପରେ ହୁଁ। ହଁ ନା ଇଂରାଜୀ ବି ଗ୍ରାମରରୁ ବି ଆସେ। ତାପରେ ଭୋକବ ସେକ୍ସନରୁ ବି ଆସେ ମାନେ ମିକ୍ସ ଦିଟା ଯାଗା ରୁ। ତା ପ୍ୟାସେଜ ର ଥିମ୍ସ ପଚାରେ ମାନେ ଯ ପଢାପଢି କରିଦେଲେ କି ହେଇଯିବ ଏକ୍ଜାମ ଟା କ୍ରାକ୍। ହେଇଯିବ ଆରାମସେ।
ଓହୋ। ସବୁ କିଛି ଠିକ ଯେ ଏ ଯୋଉ ଇଏଟା ନାଇଁ ତମର ଇତିହାସ ଭୂଗୋଳ।
ହଁ ଜିକେ ଜ ଏସ୍ ଟା ମାନେ କଣ କି ଏଇନେ? ଦେଖ ମ୍ୟା ଗଣିତଟା କଣ କି ତାର କିଛି ପର୍ଟିକୁଲାର ଚାପ୍, ଉଁ ସବଜେକ୍ଟ ଚାପ୍ଟର ଅଛି ବିଷୟ ଇଂଲିଶର ବି ସେମିତି କିଛି କେତେଟା ବିଷୟ ଅଛି କମ୍ପ୍ୟୁଟର ଅଛି କିନ୍ତୁ ଜିକେ ଜିସ୍ ଟା କଣ କି ମାନେ ଆଉଟ ଅଫ୍ ସୋର୍ ସେଇଟା ନା ଇତିହାସ ଭୂଗୋଳ। ତାପରେ ରାଜନୀତି ବିଜ୍ଞାନ। ସାଇନ୍ସ ଅଛି ସେଥିରେ ଏନଭରନମେଣ୍ଟ ଅଛି। ନା ସବୁ ପୁଣି କରେ ଟ୍ରିଟମେଣ୍ଟ। ହଁ ବିଜ୍ଞାନ ର ବି ମାନେ ସବୁଥିରୁ ଗୋଟେ ଗୋଟେ କୋଶ୍ଚିନ୍ କରିକି ମିକ୍ସ କରିକି ସେ ପଚାରନ୍ତି। କାଠେ ତ କରେଣ୍ଟ ଏଫୋୟାର ଟିକେ ଅଧିକ ଆସିସାରଛି କା ଠେ ଦୁଇଟା ମୋଠେ ତ କରେଣ୍ଟ ଏଫେୟାର ଛଅ ସାତଟା ଆସିଥିଲା।
ହ ଛଅ ସାତଟା ଓହୋ ତାହେଲେ ମୁଁ କେତେ ପଡ଼ିବି? ମାନେ କେତେରୁ କେତେ ମାସ ଭିତରେ ପଢିଲେ ଠିକ୍ ହେବ ମୋ ପାଇଁ।
କେତେ ରୁ କେତେ ମାସ ମାନେ ଆକ୍ଚୁଲି ଆଭରେଜ୍ ଦେଖିବାକୁ ଗଲେ ୱାନ୍ ଇୟରର୍ ଭିତରେ ପଢିଦେବାଟା ହିଁ। ଭଲ ତାପରେ ସ୍ପୋର୍ଟସ ରିଲେଟେଡ୍ ଟିକେ ଅଧିକ କରେଣ୍ଟ ଆଫେୟାର୍ସ।
ଓହୋ ତମେ କହୁଛ ତାହେଲେ ଗୋଟେ ବର୍ଷର ପଢିବାକୁ ପଡିବ?
ହଁ ସେଠି ଅ କହି ହଉନି କେତେ ର ପଡିବ କଣ?
ଓହ ଯେ ସେତିକି ତ ପଢିବି ଯେ ସବୁ ଜ ସେ କରେଣ୍ଟ ଏଫେୟାର ର ବି ତ ସବୁ ଯାଗ ଟପ ିକ ତ ଏତେ କିଛି କଭର କରିହବନି ମାନେ ଯୋଉଟା ଅଧିକ ପଡୁଛି।
ମୁଁ ଯେତେବେଳେ ଯାଇଥିଲି କରେଣ୍ଟ ଏଫେୟାର ମୋଠ ଛଅ ସାତଟା ଯୋଉ କରେଣ୍ଟ ଏଫେୟାର ଆସିଥିଲା। ସେଥିରେ ସ୍ପୋର୍ଟସର ତିନିଟା ଆସିଥିଲା। ତାପରେ ଏଇନେ ଯୋଉ ହଁ ତାପରେ ଏଇନେ ଯୋଉ ଆମର ସ୍ପେସ୍ କୁ ଯାଇଥିଲେ। ସେ ବିଷୟରେ ଗୋଟେ କୋଶ୍ଚିନ୍ ଆସିଥିଲା ଏମିତି ଆ ଥିଲା ମାନେ ତମେ ପଢ ଯେତିକି ପଢ କଥା ସେତିକି ସ୍ପୋର୍ଟସ ରିଲେଟେଡ୍ ଟିକେ ତାପରେ ଆମର ମି ମିଟିଂ ଯୋଉ ହଉଛି ନୁହ ହଁ ମିଟିଂ ହଉଛି। ସେ ବିଷୟରେ ତାପରେ ଅଲମ୍ପିକ ର ବି ବେଳେ ବେଳେ ପକେଇ ଦଉଛି କୋତ୍ସିନ ଯାକ। ଜି ଟୋଣ୍ଟି ମିଟିଂ ତାପରେ କଣ ଯାହା ବି ସେ ବିଷୟରେ ଟିକେ ସ୍ପର୍ ତାପରେ ଇତିହାସ ଭୋଗ ଳ ଏ ସବୁ କୋଶ୍ଚିିନ ରୁ ବି ଆସେ। ବହୁତ କୋଶ୍ଚିନ୍ ଆସିଥିଲା ମିକ୍ସ କୋ ଭୂଗୋଳର ତ ନଦୀ ପାହାଡ ପର୍ବତ ତାପରେ ଆମର ଆର୍ଥକୁ କ୍ୱେକ୍ କେମିତି ହୁଏ ହଁ ନା ନା ମୋ ସେମିତି କୋଶ୍ଚିନ୍ କିଛି ପଡିିନି ନଦୀର ମଠେ ପଡି ଥିଲା ଆମର ଜୋଗ୍ରାଫିର ନା ସେଇଟା ବି ଆସିନଥିଲା। ଜୋଗ୍ରାଫିର କୋଶ୍ଚିନ୍ ଆସିଥିଲା ମାନେ ଆମର ଆର୍ଥ୍ କ୍ୱେକ୍ ହଁ ସେଇଟା ଆସିଥିଲା ତାପରେ ଇତିହାସ ର ଆସ୍ ଥିଲା ଲାଭ୍ସ ଇନ୍ ଡ୍ରାଫ୍ଟ କିଏ କରିଥିଲେ? ଡକ୍ଟରୀ ନି ଲାଭ ଯୋ ନାଇକି ଆମର ହୁଁ ସେ କୋଶ୍ଚିନ୍ ଡେଲ ହାଉସି କରିଥିଲେ ହଁ ସେ କୋଶ୍ଚିନ୍ ଟା ଆସିଥିଲା। ଆଉ ମାନେ ପଲିଟିକାଲ ସାଇନ୍ସ ରୁ ଆଟିକା ବିଷୟରେ କୋଶ୍ଚିନ୍ ଟିକେ ଅଧିକା ଆସିଥାଏ ମାନେ ପ୍ରାୟ ମୋଠେ ବୋଲି ନାହିଁ ମୁଁ ଦି ତିନିଟା ସାଙ୍ଗ ମୋ ପରେ ବି ଯୋଉମାନେ ଦେଇଛନ୍ତି ସେମାନଙ୍କର ସେକ୍ସନ ରେ ବି ଦେଖିଲି ଯେ ପଲିଟିକାଲ ସାଇନ୍ସ ରୁ ତ ମାନେ ଯଦି ପଚାରିଥିବ କହିଲେ ଫଣ୍ଡାମେଣ୍ଟାଲ ରାଇଟ କିମ୍ବା ଆର୍ଟିକାଲ ରୁ ଏ ର କୋଶ୍ଚିନ୍ ଟା ଆସେ।
ତାହେଲେ ମତେ ବି ଏ ଯାକ ସବୁ ପୁରା ଦେଖି
ହଁ ପ୍ରାୟ ଯଦି ପଢିବ କହିଲେ ପଲିଟିକାଲ ସାଇନ୍ସ ଟିକେ ପଢ
ହଁ ପଲିଟିକାଲ ସାଇନ୍ସ ମୁଁ ପ୍ରାୟ ପଢ ଦେଇଛି ପ୍ରାୟ ମାନେ କୋଉଟା କୁହ ତ? ଏ ଯୋଉ ଅନୁଚ୍ଛେଦ ଯାକ ହେଲା ତାପରେ ହେଲା ମୌଳିକ ଅଧିକାର ଯୋଉ ଆଉ ଯୋଉ ଇତିହାସର ଯୋଉ ନାଇଁ ଇତିହାସ ର ମୋର ସରିଛି ମାନେ ଗୋଟେ ଯୋଉ କଣ ସେଇଟା ମୋର୍ଡନ ହିଷ୍ଟ୍ରି ଟା
ଇତିହାସର ତ ହଁ ଇତିହାସର ପ୍ରାୟ ମୋର୍ଡନ୍ ହିଷ୍ଟ୍ରି ରୁ କ୍ୱେଷ୍ଟିନ୍ ଆସେ। ଆମସେନ ର ଆଉ ମେଡିଭାଲ ର ଅଳ୍ପ କୋଶ୍ଚିନ୍ ଆସେ। ନାଇ କିନ୍ତୁ ତା ବୋଲି ନାଇଁ ଯେ ନାଇଁ ସେଟା ଆମେ ପଢବା ନାହିଁ। ହଁ ତମ ଏକ୍ସାମ ତମ ପରୀକ୍ଷା କେବେ ଅଛି କି?
ମୋର ଆଉ ଅଛି ଦଶ ପନ୍ଦର ଦିନ ଅଛି ତା
ହଁ ଦଶ ପନ୍ଦର ଦିନ ଅଛି ମାନେ ରିଭିଜନ କଲା ଟ ଯୋଉଟା କି ତମେ ହିଷ୍ଟ୍ରି ଜୋଗ୍ରାଫି ପଲିଟିକାଲ ସାଇନ୍ସ ଇକୋନୋମିକ୍ସ ଏଗୁଡା ପଢ଼ିଦିଅ କହିଲେ ହେଇଯିବ।
ହୁଁ ହୁଁ ହୁଁ ତାହେଲେ ମୁଁ ପାଖାପାଖି ସବୁ କଭର କରିକି ଯିବା କଥା।
ହଁ ମାନେ ପଟିକୁଲାର ସେମତି କିଛି ଟାଇମ ଦିଅ ନାହିଁ। ଜଷ୍ଟ ନର୍ମାଲ ଘଣ୍ଟାଟେ ଘଣ୍ଟାଟେ ଟାଇ ଦେଇକି ଜଷ୍ଟ ପଢି ପଢି ପଢି ହିଁ ଯଦି ମନେ ରଖିଦବ କହିଲେ ଯାହା ଆସିଲା ତାପରେ ଯଦି ଏକ୍ସାମ୍ ମାର୍କ ଉଠେଇବାକୁ ଚାହୁଁଛନ୍ତି ତାହେଲେ ଅଦର ଅଦର ସବଜେକ୍ଟ ଯୋଉଟା ଅଛି ନାହିଁ କି କମ୍ପୁଟର ହଉ କି କରେଣ୍ଟ
କମ୍ପ୍ୟୁଟର ଗଣିତ ଇଂଲିଶ ଓଡ଼ିଆ ଏତିକି ଚାଲିଛି ଖାଲି ଜିକେ ଜିଏସ୍ ପାର୍ଟଟା ଏକା
ଜିକେଜିି ଜିଏସ ରେ ତ ମାନେ ମାର୍କ ଉଠେଇବାଟା ମାନେ ସହଜ ନୁହେଁ ଜିକେ ଜିଏସ୍ ଏମାନେ ଆପ ପଢିଥିବେ ଆପଣ ଯେତିକି ଯାହାବି ସେଠୁ ଅଳ୍ପ। ଚିନି ଆସିଥିବା ଆଉଟସୋର୍ସ ରୁ ବି ବହୁତ କୋଶ୍ଚିନ୍ ଆସେ ନା। ହଁ ସେଇଟା ତ ସେମିତି କିଛି ଗ୍ୟାରେଣ୍ଟି ବି ନାହିଁ ସେଟା ପାଇଁ। ହୁଁ।
ସତ କଥା। ହଉ ଦେଖିବା ଟାଇମ ତ ଅଛି ଆହୁରି ପଢିଦେବି ନହେଲେ ଟିକେ ଅଧିକ ଟିକେ ପଢିଦେବି ଟିକେ।
ଦେଇକି ନିଜକୁ ଟାଇମ ଦେଇକି ଟିକେ। ମାନେ ଲାଇବ୍ରେରୀ ତ ଯାଉଛ ଲାଇବ୍ରେରୀରୁ ଆସିକି ବି ଦି ତିନି ଘଣ୍ଟା ଏସଟ୍ରା ଟାଇମ ଦେଇକି ଯଦି। ପଢି ଦେଲେ କହିଲେ ବି ହେଇଯିବ କିଛି ଅସୁ
ହଁ ଟାଇମ୍ ଅଛି ଏକ୍ଚୁଲି ମୁଁ ଟିକେ ଅଧିକ ଜିନିଷ ଟାକୁ। କଭର୍ କରିକି ଯିବାକୁ ପଡ଼ିବ ସେ ତ କିଛି ବି ପଚାରିପାରେ ନା।
ଟିକେ ଲାଗ କିଛି ବି ପଚାରିପାର ତାପରେ ପ୍ରିଭିୟସ ଇଅର ବି ଟିକେ କୋଶଚିନ୍ସ। ଗୁଡାକୁ କେମିତି ଆସୁଛି ଦେଖିଥାଅ ଆହୁରି ମାନେ ସାଙ୍ଗସାଥି ଯିଏ। ତମର ଯଦି ଏବେ ଏକ୍ଜାମ ଦେଇଛନ୍ତି ରିସେଣ୍ଟ ଆଉ କିଏ ଯଦି ଦେଇଛନ୍ତି ତମେ ତାଙ୍କଠୁ ବି ଟିକେ। ପଚାରିକି ବୁଝାବୁଝି କରିଦିଅ ଯେ ମାନେ କୋଉ ଟପିକ୍ରୁ ଟିକେ ଅଧିକା କୋଶ୍ଚିନ୍ ଆସୁଥିବ ନା ଏମିତି ପର୍ଟିକୁଲାର ଟପିକ୍। କୋଉଟା। ମୋଠେ ଇକୋନୋମିକ୍ସ ର କିଛି କୋଶ୍ଚିନ୍ ଆସିନଥିଲା ତାପରେ। ହୁଁ ସେମତି ପଚାରି ଦିଅ ତମ ଯେ ମାନେ ହିଷ୍ଟ୍ରିରୁ କେତେଟା କୋଶ୍ଚିନ୍ ଆସ ପଲିଟିକାଲ ସାଇନ୍ସ ରୁ କେତୋଟା କୋଶ୍ଚିନ୍ ଆସ ସେମିତି ପଚରିଦିଅ ବୋଇଲେ ମାନେ ଜାଣିଦେବ ତମେ ଯେ କୋଉ ଟାଇପ୍ ଆସୁଛି ସେଇଟା କୁ ଟିକେ ଇମ୍ପୋର୍ଟାଣ୍ଟ ଦେବ ଆଉ।
ହଁ ବୁଝିଲି ଯେ ପ୍ରାୟ ସବୁ ଜିନିଷ ତମର ଇତିହାସ ଭୂଗୋଳ ଏଜାକ ସ ସବୁ ଗୋଟେ ଗୋଟ ଦି ଦିଟା ପଡୁଛି। କିନ୍ତୁ ଅଧିକ ମାର୍କ ପଡୁଛି ବୋଲେ ତମର କରେଣ୍ଟ ଏଫେୟାରସ୍ ଏକା ଅଧିକ ମାର୍କ ପଡୁଛି ହଁ। ସେଇଟା ଏକା ପିଲା କହୁଛନ୍ତି ପ୍ରାୟ।
ହଁ ପ୍ରାୟ ସ୍ ଉଁ ଏକ୍ଜାମ ଯେତିକି ଦେଲେଣି ଆଜି ଯାକ। ସେମାନେ ସମସ୍ତେ ତ କହୁଛନ୍ତି କରେଣ୍ଟ ଇଭେଣ୍ଟ ରୁ। ମାନେ ଆଭରେଜ ଦେଖିବାକୁ ଗଲେ ପାଞ୍ଚଟା ତ କୋଶ୍ଚିନ୍ ପଢିଥିବ ହିଁ ପଢିଥିବ।
ହଁ ପାଞ୍ଚ ଛଅଟା ଖଣ୍ଡେ ପଡୁଛି ଏକା। ହଁ ବେଟର ହବ ସେଇରାକ ପଢିକି ଗଲେ ଆହୁରି ବି। ବେଟର ମାନେ ସବୁଯାକ ଗୋଟେ ବର୍ଷର ପଢ଼ିଲେ ଠିକ୍ ହବ।
ହଁ ଗୋଟେ ବର୍ଷ ବି ପଢିକି କିଛି ନାହିଁ ହଁ। ବାଜିବ ପାଠ ପଢିଛି। ତ ଯେମିତି ଧ୍ୟାନରେ ପଢିଛ ମାନେ ତ କିଛି ନା କିଛି କଣ ପ୍ରାୟ କୋଶ୍ଚିନ ବି ବାଜିଯିବ ଯୋଉଟା ପଢିଥିବ ସେଇଟା।
ଆଉ ତମର ଭଲ ହେଇଛି ଏକ୍ଜାମଟା ନା ଟିକେ ମଝିଆମଝି।
ନାଇଁ ଏକ୍ଜାମ ଟା ଦେଖିବାକୁ ଗଲେ ଭଲ ହେଇଛି ମୋର ଏକ୍ଜାମ। ମାନେ ଏତେ ବି ଗତ ଥର ଯୋଉଟା ଦେଇଥିଲି ସେ ତୁ ଏଇଠି ମୋର ପ୍ରିପେଆରେସନ ଟିକେ କମ ଥିଲା ତ ହଁ ନାଇଁ ଏଥର ଅପେକ୍ଷା। ଯା ହଉ ଭଲ ଅଛି ମୋର ମୋର ସେ ଜିକେ ଜି ଏସ୍ ହିଁ ଟିକେ ମୁଁ କମମାର୍କ। ଆଟେଣ୍ଡ କରିଚି ନହେଲେ ଆଭ୍ରେଜ୍ ଦେଖିବାକୁ ଗଲେ ମୋର ଏଗ୍ଜାମ ଟା ବି ଭଲ ହେଇଛି
ହଁ ହଁ ହଉ ଦେଖ ସେଇଟା ବାହାରୁ ଆସୁ ଆନ୍ସରର୍ଟା। ଦେଖିବା କେମିତି କଣ ହଉଛି ହଁ ହଁ। ହଉ ଧନ୍ୟବାଦ ଭଲ ଲାଗିଲା ତମ ସହିତ କଥା ହେଇକି।
ହଉ ହଉ ଠିକ୍ ଅଛି ଥ୍ୟାଙ୍କୟୁ।
ହଁ‌ ହଁ ରଖୁଛି।
ହଁ।